ହଁ ହାଲୋ ଶୁଭୁନି କି?
ହଁ ବନ୍ଧୁ ନମସ୍କାର କୁହନ୍ତୁ।
ନମସ୍କାର୍ କଣ କରିବି ଏବେ ହେଇ ଖାଇବା ପିିଇବା ସାରିକିରି ଆସିକି ଟିକେ ମନ୍ ପଡିଲା ମୁଁ କହିଲି କଣ କରୁଛନ୍ତିି ତ ଭାବୁ ଭାବୁ ତମ କଲ୍ ଟି ସେପଟୁ ଆସିଲା।
କଣ ଖାଇବା ପିଇବା କଣ ହେଲା ମଧ୍ୟାହ୍ନ ଭୋଜନ ରେ?
ଖାଇବା କଣ ଭାତ, ଡାଲି ଆଉ ବାକି ଆମ୍ବ ଖଟା।
ହୁଁ -ଉଁ-ଉ
ଆଉ, ଆଉ ଟିକେ ଚକଡା ଫକଡା କର୍ ଦବୀଲୁ ପାଣି ପାଗ ପାଣି। ଶାଗ ପାଣି କଲୁ ତାପରେ ପୁଣି କଣ ହେଲା ନା ଯୋଉ ଭେଣ୍ଡି ବାଇଗଣ ଆଉ ପୋଟଳ ପୋଡା ହେଇଥିଲା।
ଏବେ ତ ବିଭିନ୍ନ ପ୍ରକାର ପନିପରିବା ସବୁ ଆଉ।
ହଁ।
ଆଉ ସବୁ କାମ ହବା ସରିଲାଣି, ହଁ।
ବର୍ଷା ଦିନ ପନିପରିବା ଟିକେ ସବୁ ଏବେ ଭଲ।
ହଁ।
ଖାଇବା ପାଇଁ ଟିକେ ସତେ ଯେ ନିଳ ପରିବା।
ସମସ୍ତେ ଖାଇସାରିଲେଣି?
ଆଉ ତମେ କଣ ଖାଇଲ?
ହଁ ଆମେ ଭାତ, ଆଉ କୋଳଥ ଡାଲି, ଭେଣ୍ଡି ଭଜା ପାମ୍ପଡ଼ ଆଉ ତ ବର୍ଷା ଦିନ ଜାଣିଥିବେ ଆଉ ଘରେ ଘରେ କୋଳଥ ଡାଲି, ମୁଗ ଡାଲି
ଓଃ ବର୍ଷା କୁ କୋଳଥ ଡାଲି ର ଯୋଉ ବାସ୍ନା। କୋଳଥ ଡାଲିରେ ଯୋଉ ତୋରାଣୀ ଟିକେ ଯୋଉ ବାସିର ତୋରାଣୀ ଟିକେ ଦେଇଦବ।
ହଁ।
ଆହୁରି ବଢିଆ।
ତାର ସ୍ଵାଦ ଟା ଆହୁରି ସୁନ୍ଦର ହେଇଯିବ।
ଆଉ ରସୁଣ-ଅଁ-ଅ
ହଁ ରସୁଣ ମ ଛୁଙ୍କ ଦିଆ ହୁଏ। ଆମର ତ ବର୍ଷା ଦିନ ହେଲା ମାନେ କୋଳଥର ଡାଲି ମୁଗ ଡାଲି ସମସ୍ତେ ଖୋଜିବେ।
ହଁ ମୁଗ ଡାଲିର ବାସ୍ନା ସେମିତିଆ।
ହାଁ -ମ୍-ଉଁ
ଅଳପ ଜାଗାରେ ବୋହୁତ୍ ଖାଇଦବ।
ହଁ-ଅ-ଅ
ଆଉ ବୋଉ କଣ କରୁଛନ୍ତି, ବୋଉ ବାପା କଣ କରୁଛନ୍ତି?
ହଁ ସମସ୍ତେ ଖାଇ ପିଇ ସାରି ବାପା ତ ନାହାନ୍ତି କାମକୁ ଯାଇଛନ୍ତି, ଆଉ ବର୍ଷ ବର୍ଷା ଦିନ ଟିକେ କାମ ଏବେ ମାନ୍ଦା ଚାଲିଛି ଦିନ ସାରା ବର୍ଷା ଲାଗି ରହୁଚି। ଆଉ ମୁଁ ଏବେ ଆଉ ସମସ୍ତେ ଖାଇକି ଟିକେ ଆରାମ୍ କରୁଛନ୍ତି ଆଉ।
ଆଉ ତମର ଭାଇ ଭଉଣୀ କେତେଜଣ?
ଆମର ତିନି ଜଣ ଭଉଣୀ। ମୁଁ ମଝିଆ ମୋ ଉପରେ ଜଣେ ଅଛନ୍ତି ବଡ଼ ଭଉଣୀ ଆଉ ସାନ ଭଉଣୀ ସେ ବିଦ୍ୟାଳୟରେ ପଢୁଛନ୍ତି।
ଆଉ ବଡ ଭଉଣୀର ବିବାହର ଖୋଜା ଖୋଜି କଲଣି?
ହଁ ଭର ଠିକ୍ ଅଛି, ଆର ବର୍ଷ ହବ ଆଉ। ଆଉ ସାନ ଭଉଣୀର ପାଠପଢ଼ା ଚାଲ୍ ଛି ମୁଁ ବି ପଢ଼ୁଛି ମହାବିଦ୍ୟାଳୟରେ।
ଆଉ ଘର ପାଖରେ କୋଉ ମନ୍ଦିର ଅଛି ତମର?
ହଁ ଆମ ଘର ପାଖରେ ଶିବ ମନ୍ଦିର ମଙ୍ଗଳା ତାରିଣୀ ହନୁମାନ ମନ୍ଦିର ଏମତି ସବୁ ବିଭିନ୍ନ ପ୍ରକାର ମନ୍ଦିର ଅଛି ଆଉ ତ ପର୍ବ ପର୍ବାଣି ଆସିଲା ମାନେ ସଜସଜଜିଠୁ ଗାଁଠୁ ମନ୍ଦିର ନେଇକି ସଜାସଜି ଲୋ ଦୋକାନ ବଜାର ପଡିଆ ସେ ଯ ମଜା।
କୋଉ ପର୍ବ ହୁଏ ତମର ସେଠି?
ଆମର ଜାଗର ହେଲା ମାନେ ମନ୍ଦିରରେ ସବୁ ଗାଁ ଠୁ ମନ୍ଦିର ନେଇକି ଲିଚୁ ଲାଇଟିି ବିଭିନ୍ନ ପ୍ରକାର ଆ ଲାଇଟ୍ ଠୁ ଆରମ୍ଭ କରି ମାଇକି ଗୀତବୀତ ବାଜେ। ଆଉ ବିଭିନ୍ନ ପ୍ରକାର ଦୋକାନ ପଡେ ଜିନିଷ ବିକ୍ରି ସବୁ ଭୋଗ। ଅ ଦୀପ ଫିପ ସବୁ ବିକ୍ରିହୁଏ। ଆଉ ଆ ତ ଜାଣିଥିବ ଆମର ପଣା ସଂକ୍ରାନ୍ତି ହେଲା ଆମ ନବବର୍ଷ। ଓଡିଆ ମାନଙ୍କର ହେଲା ମାନେ ତାରିଣୀ ମା ତାରିଣୀ ମନ୍ଦିରର ପ୍ରତିଷ୍ଠା ହୁଏ ମଙ୍ଗଳା ମନ୍ଦିରରେ ଥାନ୍ତି। ହେଲା ମାନେ ଗାଁ ଗାଁରେ ସବୁ ମଜା ମସ୍ତି ଆଉ।
ତ ଆମର ତ ଓଡି ଓଡିଆରେ ଆଉ କହନ୍ତିନି ଓଡିଆ ଘର। ବାର ମାସେ ତେର ପର୍ବ ଆଉ।
ସେଇଥିପାଇଁ କହନ୍ତି ଓଡିଆ ଭାରି ବଢିଆ।
ମୁଁ ବା ଏବେ ଭାବୁଥିଲି ବୋଉ କୁ ମୋ ବୋଉ କୁ ଫୋନ କରିଥିଲି ମୁଁ କହିଲି ବୋଉ ବୋଉ ବୋଉ କହିଲା ହଁ କଣ କହୁଚୁ ମୁଁ କହିଲି ବୋଉ ଲୋ ଯୋଉଁ ଭିତଉ ପିଠା ହୁଏ ସେ କେବେ? ବୋଉ କହିଲା ଏଟା ଆର ଏଇ ଅମାବାସ୍ୟା ଗଲେ ଆର ଅମାବାସ୍ୟା ଟା। ବଢିଆ ଲାଗେ ନା ବ
ହଁ ପିଠା କରିକି ପକାନ୍ତି ଗେଣ୍ଡା ଶାମୁକା କି ଆମକୁ କାମୁଡିବନି।
ପଡିଆରେ ଯୋଉ ଗଡିଆରେ ପକେଇବାକୁ ଖାଲ ଗଡିଆରେ ପାଣି ରେ ପକେଇବା।
ହୁଁ ବିଭିନ୍ନ ପ୍ରକାର ଜିନିଷ ଜାଣିବା ଆମ ଓଡିଆ
ତା ତାପରେ ଗମା ପୂର୍ଣ୍ଣିମା ଆମ ଘର ତ ବଳଦେବଜୀଉ ମନ୍ଦିର ପାଖରେ।
ହଁ।
ଆମର ଗମା ପୂର୍ଣ୍ଣିମା ପୁରା ବଡ ପର୍ବ।
ହୁଁ।
ଆମର ମାନେ ରାସ୍ତା ସାରା ସମସ୍ତଙ୍କର ଗାଈ ବନ୍ଧା ହେବେ। ସନ୍ଧ୍ୟା ବେଳେ ଚରିକି ଆସିବେ ହଳଦୀ ଲଗା ହବ ତାଙ୍କ ମୁଣ୍ଡରେ କି ସୁନ୍ଦର ଲା ଗେ ଆଉ ସମସ୍ତଙ୍କ ଗୁହାଳରେ ଗାଈ ଚିତ୍ର ସିଡି ଚିତ୍ର ତ୍ର ସବୁ ଆଣରେ ଯୋଉ ଅରୁଆ ଚାଉଳ ବଟାରେ ଆଙ୍କା ହେଇିଥିବ।
ସେ ଦିନ ବଢିଆ ବାସେ ଗାଁ ଯାକ।
ହୁଁ। ଆଉ ତମର ସବୁ ରଜରେ ଏଇଥର କେମିତି କଟିଲା କଣ ସବୁ ହେଇଥିଲା ପିଠାପଣା?
ରଜରେ ଆ ଆ ରଜ ପି
ଥିଲ।
ଆଗ ଭଳିଆ ରଜ ତ ଆଉ ନାହିଁ। ଆଗ ଯେମିତି ରଜ ଥିଲା ହଁ ଏବେ ସେତେ ଆଉ ନାହିଁ ସେମିତି ଆଧୁନିକ ରଜ ହେଇଯାଇଛି।
ହୁଁ ସମସ୍ତେ ଯେମିତି ଗାଁ ରେ ଥିଲେ ଦୋଳି ବଧ ତା ହୁଏ ପିଠା ପଣା ହୁଏ ପାନ ଖାଇ ପିଠା ଖାଇ ଦୋଳି ଖେଳନ୍ତି ଆଉ ସେ ମଜା ନାହିଁ।
ହଁ ହଁ ଆମେ ସେଇ ମନ୍ଦିର ଯାଇଥିଲୁ। ମନ୍ଦିର ଟିକେ ବୁଲାବୁଲି କରିକି ଆସିଲୁ ଆଉ। ଘରେ ହେଇ ଆସିଥିଲେ ନଣଦ ହରିକି ନଣଦ ତାଙ୍କ ସ୍ୱାମୀ ଆସଥିଲେ।
ହଁ ଏଇ ଗୋଟେ ଏମତି ପର୍ବ ଯେତିକ ବନ୍ଧୁବାନ୍ଧବ ସବୁ ଏକାଠି ମିଳନ୍ତି।
ହଁ ଝଁ ଏକାଠି ମିଳନ୍ତି ଦୁଃଖ ସୁଖ ଟିକେ କଥା ବାର୍ତ୍ତା ବୁଲାବୁଲି ସେଇଁ ସବୁବେଳେ ତ ମଣିଷ ନିଜ
ତ ସବୁ ସମସ୍ତଙ୍କ ଘରେ ଛୁଆ ମାନଙ୍କର ଛୁଟି ଥାଏ ନା?
ସବୁବଳେତ ମଣିସ ନିଜ ନିଜ କର୍ମରେ ବ୍ୟସ୍ତ। ରଜ ଟା ବାହାନା ର ଆଉ ହଁ ହଁ। ତିନ ଦିନି ହେଲାଣି ନା। ହୁଁ ବଢ଼ିଆ ହେଲା କେ ଯେତେ ଯାହା ସୁବିଧା ଅସୁବିଧା ଭିତେରେ ସମସ୍ତଙ୍କ ଘରେ ଜିନିଷ ଟା ପାଳନ କରାଯାଏ।
ହୁଁ ଯେତେ ଯାହା ହେଲେ ବି ଗୋଟେ ପର୍ବପର୍ବାଣିୀ ଏମତି ସମସ୍ତଙ୍କୁ
ଧନୀ ଲୋକ ଘରେ ବି ହଉଚି ଗୋଟେ ଗରିବ ଲୋକ ଘରେ
ଗରିବ ହେଲେବି ହଉଛି।
ହଁ ସେଇଟା ହଉଛି ଭଲ ଗଣପର୍ବ ଆଉ।
ହୁଁ।
ନାଣ୍ଡୁ ହଁ।
ଆଉ ବନ୍ଧୁ କଣ ଖାଇବାକୁ ଭଲ ଲାଗେ ତମକୁ? ହଁ।
ମତେ ତ ଏମତିରେ ମିଠା ଜିନିଷ ଟିକେ ଭଲ ଲାଗେ ନା ନହେଲେ ଆଉ ସବୁ ମତେ ଭ ମତେ ବିଶେଷ କରି ପଖାଳ ଭାତ ଦହି ପଖାଳ ହେଁ ହେଁ ହେଁ ଦହି ପଖାଳ ତା
ପଖାଳ ତ ଏମତି ଗୋଟେ ଜିନଷ ଗୋଟ ଟିଏ ଗୋଟିଏ ନା ତା ସାଙ୍ଗେରେ ଜିନଷ ହେଇଗଲେ ତା ପାଖକୁ ବଢ଼ି ଚୁରା ହଉ ଶାଗ ଭଜା ହଉ ସେ ଗୋଟେ ଏମିତି ଜିନଷ ତା ସାଙ୍ଗରେ ଯାହା ଲଗେଇ ଖାଇଲେ
ହଁ ଲଗେଇକି ଖାଇଦେଲେ ପଖାଳ ଠାରୁ ଆଉ ଉ ଉଁ
ସେଟା ଗରିବ ହଉ କି ଧନୀ ହଉ ସମ ସ୍ତଙ୍କ ଘରେ ଏଇ ଜିନଷ ଟା ଥିବ ସମସ୍ତଙ୍କର ଏଇଟା ନିହାତି ପ୍ରିୟ ଥିବ ଖାଉଥିବେ।
ହଁ ପଖାଳ ସାଙ୍ଗକୁ ଯାହା ଗୋଟେ ଲଗେଇ ଖିଆ ହେଇଗଲେ କିଛି ନହେଲେ ଆଳୁ ଟେ ବି ହେଲେ
ଆଳୁଟେ ହେଲେ ବି ହେଇଯିବ ଆଳୁ ହଉ ବାଇଗଣ ହଉ ଯାହା ହଉ। ଆମର ତ ଜାଣିଥିବ ଆମ ଓଡ଼ିଆ ସ ଓଡ଼ିଶାର ପଖାଳ ଦିବସ ମାର୍ଚ୍ଚ କୋଡ଼ିଏରେ ପାଳନ କରାଯାଏ। ତ ସମସ୍ତଙ୍କ ଘରେ ଘରେ ସାଙ୍ଗସାଥି ମିଶ କି ପଖାଳ ଆମ ଘରେ ତ ପଖାଳ ଦିବସ ହବ ମାନେ ସ ସବୁ ସାଙ୍ଗସାଥି ମିଶିକି ତା ତାଙ୍କ ଘରେ କଣ ହେଇଥିବ ଆ ତାଙ୍କ ଘରେ କଣ ହେଇଥିବ ସମସ୍ତ ତାଙ୍କ ଘରେ ଯାହା ଯାହା ହେଇଥିବ ନଗେଇକି ଖାଇବା ପାଇଁ ଆଣିକି ମିଶିକି ବସିକି ସେ ମଜା ଯୋଉ
ହଁ ଆମେ ବି ସେଇଆ। ଆମେ ବି ସେଇଆ ଆମେ ଦି ତିନ ଜଣ ଦି ତିନି ଜଣ ମିଶିକି ଆଉ।
ହୁଁ ମିଶିକି ଟିକେ ଖାଓ ବସିକି ଖାଇଲେ ସେ ଗୋଟେ ମଜା ଆଉ।
ହଁ ସେ ଗୋଟେ ମଜା ଆଉ ଚକଡ଼ା ଟିକେ ପାଣିପାଗ କରିକି
ହୁଁ।
ତାର ପୂର୍ବ ମିଳୁଚି।
ଆ ସିଏ ଗୋଟେ ଏମିତି ଜିନଷ ତାର ସମୟ ସୀମା ନଥାଏ ଯେତବଳେ ଚାହିଁବ ଜଣେ ସେ ଖାଇପାରିବ।
ହଁ ହଁ ମ କଣ କେଇଦିନେ ମଣିଷ ଟିକେ ହସି ଖୁସି କାଟିଦେଲେ ଯାଏ। ଆଉ ତମର ସେଠି ଘର ପାଖରେ ସେମିତି ମିଳିମିଶି ସବୁ ରହିଚ।
ହଁ ଆମ୍ ଆମ ଘର ପାଖରେ ଆମର ତ ଗାଁରେ ଅଲଗା ଆମ ଗାଁରେ ସେ ଅଲଗା ଅଛି ଜଗତସିଂହପୁର ଆଡେ ଆମର କିନ୍ତୁ ଆଡେ ଆମ ବା ପା ଯେହେତୁ ଆଡେ ଚାକିରି କରୁଥିଲେ ଏଇଠି ଆସିକି ସମସ୍ତେ ରହିଛୁ ଆଉ।
ଆଚ୍ଛା ଆଉ କଣ ଭଉଣୀଙ୍କ ବାହାଘର ବର କଣ କେମିତି ଖୋଜୁଚ?
ହଁ ଭୋଉଣୀଙ୍କ ବାହାଘର ପାଇଁ ଠିକ ଅଛି। ଆମର ପ୍ରେମ ବିବାହ ଆମ ବନ୍ଧୁବାନ୍ଧବରେ। ଆଉ ସମସ୍ତେ ରାଜି ଅଛନ୍ତି ବାହାଘର ଖାଲି ହବ ଆଉ।
ହଁ ହଉ ସେଥିରେ କଣ ଅଛି ଭଲରେ ଝିଅଟେ ରହିଲେ ଭଲ।
ଆଜିକାଲି ବାପା ମା ତ ଛୁଆ ମାନେ ଯୋଉଠି ଖୁସି ବାପା ମାଙ୍କର ସେଇଠି ଖୁସି।
ହଁ ସେଥିରେ କଣ ଅଛି ସେ ଯୋଉଠି
ପରେ ଭାଗ୍ୟରେ ଯାହା ଥିବ ସେଇୟା ହବ।
ହଁ ଶୁଣ ପ୍ରେମ ବିବାହ କଣ ତମେ ପରିବାର ମିଶିକି ଉଁ ବୁଝିକି କଲେ କଣ ଯଦି ଦି ଜଣଙ୍କ ଭିତରେ ଭୋ କଁ ମାନେ ଭଲ ବୁଝାମଣା ରହିଲା ତାହେଲେ ବୈବାହିକ ଜୀବନ ସୁ
ଉଁ ଭଲ ହେଲା ହୁଁ।
ଆଉ ସେମିତି ଯାହାକୁ ପ୍ରସ୍ତାବ ପକେଇ ଘର ଲୋକୋ କରୁଛନ୍ତି ତାଙ୍କର କଣ ଅସୁବିଧା ହୋଉନି ଅସୁବିଧା ହୋଉଚି ଖାଲି କଣ ପ୍ରେମ ବିବାହରେ ହୋଉଚି ଜାଣି ପ୍ରେମ ବିବାହ ହେଲେ ଦି ଜଣ ଦି ଜଣଙ୍କୁ ପରସ୍ପର ଚିହ୍ନନ୍ତି। ଜାଣନ୍ତି ହେଲା। ଆଉ ମେନ୍ କଥା ହୋଉଚି ଦି ଜଣଙ୍କ ବୁଝାବଣା ଉପରେ କଥା।
ହୁଁ ଭଲ ବୁଝାମଣା ରହିଲେ ସମ୍ପର୍କ ଆଗକୁ ଭଲ ରହିଲା ଆଉ।
ପ୍ରେମ ବିବାହ ହେଇଥିଲା ଆମେ ପୁଣି ଆମେ ଆମ ଦି ଜଣଙ୍କୁ ଆମର ବଢିଆରେ ରହି ଚୁନା ଆଉ ଆମର କଣ ଝଗଡା ଅଛି ନା କଜିଆ ଅଛି ନା ଜଣେ କିଛି ଗୋଟେ ରାଗି ଉତ୍ତପ୍ତ ହେଇଗଲେ ଆଉ ଜଣେ ଟିକେ ଚୁପ୍ ହେଇଯିବ।
ଦିଜଣ ଭିତରୁ ଜଣେ ନଈଁଗଲେ
ଏ ନଇଁଗଲେ ଯେ କୌଣସି ଜାଗାରେ ହୋଉ। ଆଉ ସେଥିରେ ପ୍ରେମ ବିବାହ ଠେଇଁ କିଛି ଇଏ ନାହିଁ। ଏ ସବୁ ଇଏ ବାହାହବା ଗୋଟେ ଦରକାରେ। ହେଲା ଦି ଜଣଙ୍କର ବୁଝାମଣା ରହିଲେ ଦି ଜଣଙ୍କର ସମାନତା ରହିଲେ ଗୋଟେ ଜଣ ଯଦି ହଜାରେ କଥା କୋହୁଚି ଆଉ ଜଣେ
ଆଉ ଜଣେ ଟିକେ ହଁ ଶୈଳୀରେ କଥା ହବ।
କହିଲା ଆଉ କଁ ଆଉ କଣ ଯେହେତୁ ସଂସାର କରିଚେ ଆଉ କଣ ଟିକେ ଟିକେ କ ଥାରେ ଭାଙ୍ଗି ପଡିବା ଭାଙ୍ଗି ପଡିଲେ ସଂସାର ଭାଙ୍ଗିଯିବ।
ସବୁଟା ଦୁଃଖ ସୁଖ ଅଛି ହେଲେ ଧୈର୍ଯ୍ୟ ରଖିକି ଚାଲିଲେ ହେଲା ଆଉ।
କ ଅନ୍ଧାର ଆଲୁଅ ତ ଅଛି ଯେହେତୁ ଦିନ ହୋଉଛି ରାତି ଆସିବ। ଇଏ ହୋଉଛି ଦିନ ଆସିବ ଆମେ ଯଦି ସେଇ କଥାକୁ ଘଷି ମାଜି ଝଗଡା କରିବା।
ହଁ ଆଉ କଣ ସେଟା ହବ ଯେତିକି ଦିନ ହବ ଖୁସିରେ ରହିବା ଅପେକ୍ଷା ଏସବୁ କଥାକୁ ଏମିତି ଦୋହୋରେଇଲେ ଅ
ହଁ। ତେଣୁ କରି କିଛି କିଛି କଥା ଥାଏ ଆଖି ବନ୍ଦ କରି ସହିଯିବ। ହଁ ସେ ସେ ସମୟ ଟା ଅତିବାହିତ କରିଗଲେ ସରିଗଲା।
ହଉ ବନ୍ଧୁ ମୋ ମା ଟିକେ ଡାକିଲେଣି ମୁଁ ଟିକେ ଆସୁଛି, ଆମେ ପରେ ପୁଣି କେତେବେଳେ ଏକାଠି ହବା ଆଉ।
ହଉ ହଉ ଫୋନ କରିବ ଟାଇମ ଦେଖିଲେ।
ନିଶ୍ଚୟ ନିଶ୍ଚୟ।
ଫ୍ରି ହେଲେ କଥା ହେଲେ ଟିକେ ଭଲ ଲାଗୁଛି ଦି ଜଣ ଟିକେ କଥା ହେଲେ ଦୁଃଖ ଟିକେ କଥା ହେଲେ ଟିକେ ଆଉ। କଣ ଅଛି ଟିକେ ଭଲ ଲାଗୁଛି ମତେ ଟିକେ ତାଙ୍କ ସହିତ କଥା ହେଲେ ମତେ ବହୁତ ଭଲ ଲାଗୁଛି।
ମତେ ବିି ଭଲ ଲାଗେ କାହିଁକିନା ସମୟ ବାହାର କରିବି ବେଳେ ବେଳେ ବନ୍ଧୁ ମାନଙ୍କ ସହିତ ବି ସମୟ ବିତେଇବା ଦରକାର।
ହଉ ହଉ ହଉ ରଖୁଛି, ହଁ ଜୟ ଜଗନ୍ନାଥ।